କଣ କରୁଚ?
ଏ ଖାଇକି ବସୁଚି ତମେ?
ହଁ ମୁଁ ବି ଏବେ ଖାଇକିରି ଆସିଲି।
ଖୁଦୁରୁକୁଣୀ ଓଷା ଜାଣିଚ ତମେ?
ଖୁଦୁରୁକୁଣୀ ଓଷା ହଁ ଆମ ମାନଙ୍କ ପାଇଁ ହୁଏ ଭଉଣୀ ମାନେ କରନ୍ତି।
ହଁ।
ତମେ କର ନା ନାଇଁ ତମ ଭାଇଙ୍କ ପାଇଁ?
ମୁଁ କରିଥିଲି ବଟ ଛାଡି ଦେଇଚି ଏବେ ମାନେ ଖୁଦୁରୁକୁଣି ଓଷା କଲେ
ଛାଡ଼ି ଦେଇଚ କଣ ପାଇଁ?
ଏଇଟା ବୋଧେ ଭାଦ୍ରବ ମାସରେ ହୁଏ ନା ପ୍ରତ୍ୟେକ ରବିବାର ଦିନ ପୂଜା କରନ୍ତି ଝିଅମାନେ। ସେଦିନ ଉପାସ ରଖିକି ମଙ୍ଗଳା ମାଙ୍କୁ ପୂଜା କରନ୍ତି।
ହଁ।
ଜାଣିଛି।
ଚାଉଳରେ ବି କିଛି କରିକି ତାଙ୍କେ ଗୋଲ୍ ଗୋଲ ନିଅନ୍ତି ମୋର ମନ ନାହିଁ ଏଗୁଡ଼ାକ।
ହଁ ଅ।
ଓଡ଼ିଆର ଓଡିଶାର ଜଣେ ଝିଅ ମାନଙ୍କର ପ୍ରମୁଖ ପର୍ବ। ଯାହାକି ତାଙ୍କ ତାଙ୍କ ଭାଇମାନଙ୍କର ସୁଖ ଓ ସମୃଦ୍ଧି ପାଇଁ କରିଥାନ୍ତି।
ହଁ।
ଏହା ଭାଦ୍ରବମାସର ପ୍ରଥମ ରବିବାରଠାରୁ ଆରମ୍ଭ ହୋଇ ପ୍ରତ୍ୟେକ ରବିବାର ଝିଅମାନେ ଓଷା କରନ୍ତି। ଆ ବାକି ମାଟି କିମ୍ବା।
ଚୋଉକିରେ ବସିକିରି ପୂଜା ପାଆନ୍ତି ଆମର ଅ ଖୁଦୁରୁକୁଣୀ ମା।
ହଁ।
ଯାହାକି ଦୀପ ଫୁଲ କ୍ଷିରି ଖୁଦରେ କିଛି ବନେଇକି ନେଇଥାନ୍ତି ତାଙ୍କେ। ଆ ବାକି ଖୁଦୁରୁକୁଣୀ କଥା ଶୁଣାାଯାଏ। ଭୋଗୋ ଉପବାସ ମାନେ ହଁ ଝିଅମାନେ ଉପବାସ ରଖନ୍ତି କ୍ଷୀରୀପିଠା ଇତ୍ୟାଦି ଭୋଗ ବି କରାଯାଏ। ଆଉ ବାକି ରହିଲା ଆମର ଝିଅମାନେ ଖାଇବା କଥା ଝିଅମାନେ ତ ସନ୍ଧ୍ୟା ଟାଇମରେ ହିଁ କିଛି ଖାଇଥାନ୍ତି ମାନେ ପୂଜା ସରିଲା ପରେ ଭୋଗ ଯାହା କରିଥାନ୍ତି ଖାଇଥାନ୍ତି। ବାକି ଭାତ ଫାତ ତ ଏଗୁଡାଆଉ କିଛି ନାହିଁ। ଯେମିତି ଆମେ ସୋମବାର କରୁଚେ ବା ସଂକ୍ରାନ୍ତିରେ ଗୋଟେ ଥର ଖାଉଚେ ସେମିତି କିଛି ନାହିଁ। ଭାଇ ପାଇଁ ପ୍ରାର୍ଥନା ଭାଇଙ୍କ କଣ କହିଲ?
ସେଦିନ ଉପାସ ରୁହନ୍ତି ନା ନା ଖାଆନ୍ତି?
ହୁଁ ନାଇଁ ଖାଆନ୍ତି ଯାହା ଭୋଗ କରିଥିବେ ସେଇଗୁଡାକ ହିଁ ଖାଇବେ ଆଉ ଖାଇବେନି କିଛି।
ଓହୋ।
ଭାଇଙ୍କ ଦୀର୍ଘାୟୁ ଆଉ ଖୁସିର କାମନା ପାଇଁ ପୂଜା କରିଥାନ୍ତି। ଭଉଣୀମାନେ ଖୁଦୁରୁକୁଣୀ କଥା କହିଲେ ଏହା ଜଣେ ଭୋଉଣୀର କଥା ଯିଏଭାଇ ଭାଉଜଙ୍କ ମଙ୍ଗଳ ପାଇଁ ଓଷା କରିଥିଲେ ଏ ସରି ଭାଇଙ୍କ ଭାଇଙ୍କ ମଙ୍ଗଳ ପାଇଁ ଓଷା କରିଥିଲେ ତାଙ୍କର ଭକ୍ତି ଦ୍ୱାରା ଭାଇମାନେ ସମସ୍ତେ ସମସ୍ୟାରୁ ମୁକ୍ତ ମୁକ୍ତି ପାଇ ପୁଣି ଘରକୁ ଫେରିଥିଲେ। ତମେ ଖୁଦୁରୁକୁୁଣୀ ବହିର ମାନେ ଖୁଦୁରୁକୁଣୀ ବହି କେବେ କେବେ ଶୁଣିଚ?
ନା ନା ନା ମୁଁ କେବେ ଶୁଣିନି।
ଖୁଦୁରୁକୁଣୀ ଓଷା ବହିରେ ହେଉଚି ସେହି ପବିତ୍ର କଥା ଓ ନିୟମ ଯାହା ପୂଜା ବେଳେ ପଢ଼ାଯାଏ। ମଙ୍ଗଳାଚରଣ ଆରମ୍ଭରେ ଭଗବାନଙ୍କୁ ସ୍ମରଣ କରାଯାଏ। ଶୁଭ ଆରମ୍ଭ ପାଇଁ ମନ୍ତ୍ର ପଢ଼ାଯାଏ।
ହୁଁ। ତାପରେ?
ଟିକି। ହଁ ଆମର ଖୁଦୁରୁକୁଣୀ ବହିରେ ତ? ଅଡିଓ ଟି ସଂପୂର୍ଣ୍ଣ ଖାଲି ଅଟେ। ଏକ ଖୁଦୁରୁକୁଣୀ କଥା ହେଲା ଆମର ଭଗବାନଙ୍କୁ ସ୍ମରଣ କରି ଶୁଭ ଆରମ୍ଭ ପାଇଁ ମନ୍ତ ମନ୍ତ୍ର ପଢ଼ାଯାଏ। ଆଉ ବାକି ଏକ ଭୋଉଣୀ ତାଙ୍କ ଭାଇ ପାଇଁ ଓଷା କରୁଥିବା କଥା କୁହାଯାଇଚି। ସିଏ ଦୁଃଖ କଷ୍ଟ ସହିତ ଭକ୍ତି ସହିତ ପୂଜା କରେ ଶେଷରେ। ଭାଇ ସୁଖୀ ଓ ସୁରକ୍ଷିତ ହୋଇ ପୁଣି ଘରକୁ ଫେରେ।
ହୁଁ।
ଅମ୍ ମୁଁ ତ କହିଲି ତାର ପୂଜା ବିଧି କେମିତି କଣ ଆଉ ବ୍ରତ ତ ସେଦିନତ ଉପବାସ ରହିବେ। ଓଷା କଲେ କେଉଁ ଫଳ ମିଳେ ଭାଇଙ୍କ ଦୀର୍ଘାୟୁ ସୁଖ ସମୃଦ୍ଧି ପାଇଁ
ପୁରୁଣା ସମୟରେ ଜଣେ ଗରିବ ପରିବାର ଥିଲା ସେଠାରେ ଜଣେ ଭୋଉଣୀ ଓ ତାଙ୍କର ଭାଇ ଥିଲେ। ଯାହାକି ତାଙ୍କର ସାତ ଭାଇ ଏମିତି କିଛି ଥିଲେ ସାତ ଭାଇରେ ସାତ ହଁ ଜଣେ ଭୋଉଣୀ କିନ୍ତୁ ସାତ ଭାଇ ସାତ ଭାଉଜ ଥିଲେ। ଭୋଉଣୀ ଭାଇଙ୍କୁ ବୋହୁତ ଭଲ ପାଉଥିଲେ। କେତେ ଦିନ ପରେ ଭାଇ ଘରକୁ ବାହାରି ଯାଇଥିଲେ। ଭାଇ ଘରୁ ବାହାରି ଯାଇଥିଲେ କାମ କିମ୍ବା ବେପାର ପାଇଁ ଏମିତି କିଛି ଭଉଣୀ ଏକା ହୋଇ ଦୁଃଖିତ ହେଲା ତାପରେ ଖୁଦରୁକୁୁଣି ଓଷା କରିବାକୁ ଆରମ୍ଭ କଲା। ପ୍ରତ୍ୟେକ ରବିବାରେ ସେ ଉପବାସ କରୁଥିଲା ଦୀପ ଜଳେଇ ପୂଜା କରୁଥିଲା ଭାଇଙ୍କ ସୁଖ ଓ ଫେରିବା ପାଇଁ ପ୍ରାର୍ଥ ନା କରୁଥିଲା ସେ ବହୁତ କଷ୍ଟ ସହିଲେ ମଧ୍ୟ ଓଷା ଛାଡ଼ିଲା ନାହିଁ? ଯେହେତୁ ତାକୁ ଭାଉଜ ମାନେ ତାର ହଁ ବେଶୀ କଷ୍ଟ ଦେଉଥିଲେ ବା ଅତ୍ୟାଚାର କରୁଥିଲେ।
ହୁଁ ହ।
ଭଉଣୀର ଭକ୍ତି ଦେଖି ଭା ଭଗବାନ ଖୁସି ହେଲେ ଭାଇଙ୍କ ସମସ୍ତ ତ ବିପଦ ଦୂର ହେଲା ସେ ନିରାପଦ ଭାବେ ଘରକୁ ଫେରିଆସିଲେ।
ତାପରେ?
ଭଗବାନଙ୍କୁ କେମିତି ଭକ୍ତି ସହିତ ପୂଜା କରିବା ନିଷ୍ଠା, ନିଷ୍ଠା ରଖିବା ଫଳ ମିଳେ। ଆଉ ଭଉଣୀ ପାଇଁ ଭାଇଙ୍କ ସୁରକ୍ଷା ଓ ଭଲ ଜୀବନ ପାଇଁ ପ୍ରାର୍ଥନା ଆର ଶେଷରେ କହିବାକୁ ଗଲେ ଆମ୍ ଭକ୍ତି ଓ ନିଷ୍ଠା ଥିଲେ ଫଳ ମିଳେ। ନାଇଁ ଯଦି ମାନେ ସେତିକି ଭକ୍ତି ନଥାଇକି ତୁମେ ଯଦି ପୂଜା କରବ ତା ହେଲେ ତାର ଫଳ ମିଳିବନି ଭାଇ ଭଉଣୀ ସମ୍ପର୍କ ସୁ ଖୁବ ପବିତ୍ର ଧୈର୍ଯ୍ୟ ଲକ୍ଷ ରଖିଲେ ସମସ୍ୟା ସମାଧାନ ହେବ।
ତମ ଭଉଣୀ ତ କରିଥିବ ନା ତମ ଲାଗି?
ହଁ ଏବେ ତ ଆଉ କରୁନି କରୁଥିଲା ବାହାଘର ପୂର୍ବରୁ।
କଣ ହେଲା?
ଆଉ ଜନ୍ମାଷ୍ଟମୀ ବିଷୟରେ କଣ ଜାଣିଛ?
ଜନ୍ମାଷ୍ଟମୀ ଏଇଟା ତ ଆମର ଶ୍ରୀକୃଷ୍ଣଙ୍କର ର ଥିଲା ନା?
ଜନ୍ମଦିନ
ହୁଁ କୁହ ତମେ କଣ ଜାଣିଛ?
ଜନ୍ମା, ଜନ୍ମାଷ୍ଟମୀ ହଉଛି ଆମ ହିନ୍ଦୁ ଧର୍ମର ଗୋଟେ ଅତ୍ୟନ୍ତ ଲୋକପ୍ରିୟ ପର୍ବ ଏହି ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଭାଦ୍ରବ ମାସରେ କୃଷ୍ଣ ପକ୍ଷରେ ଏହା ପାଳନ କରାଯାଏ। ହିନ୍ଦୁ ପୁରାଣ ଅନୁସାରେ ଶ୍ରୀକୃଷ୍ଣ ମଥୁରାର କାରାଗାରରେ ଦେବକୀ ଓ ବସୁଦେବଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ସେ ଧର୍ମର ସ୍ଥାପନା ଏବଂ ଅଧର୍ମର ବିନାଶ ପାଇଁ ପୃଥିବୀରେ ଅବତାର ନେଇଥିଲେ। ଜନ୍ମାଷ୍ଟମୀ ଦିନ ଭକ୍ତମାନେ ଉପାସ ରୁହନ୍ତି ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତି। ମନ୍ଦିର ଗୁଡି଼କରେ ସୁନ୍ଦର ଭାବରେ ସଜାଯାଏ। ଭଜନ, କୀର୍ତ୍ତନ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। ରାତି ବାରଟା ବେଳେ ଶ୍ରୀକୃଷ୍ଣଙ୍କ ଜନ୍ମ ମୁହୂର୍ତ୍ତ ପାଳନ କରାଯାଏ। ସେଇ ସମୟରେ ଶଙ୍ଖ, ଘଣ୍ଟ ଏମିତି ବ ବାଜା ବଜେଇ ଦିଆ ଛାଏ ଓଡିଶାରେ ମଧ୍ୟ ଜନ୍ମାଷ୍ଟମୀ ବହୁତ ଆଡ଼ ମ୍ବରରେ ପାଳନ କରାଯାଏ। ବିଭିନ୍ନ କୃଷ୍ଣ ମନ୍ଦିର ଘରେ ଘରେ ବିଶେଷ ପୂଜାରେ ବ୍ୟବସ୍ଥା କରାଯାଏ।
ହଁ ଆମର ବାଲଗୋପାଳ ରଖିକି ବି ପୂଜା କରିଥାନ୍ତି ଜନ୍ମାଷ୍ଟମୀ ଦିନ।
ହଁ ଛୋଟ ପିଲାଙ୍କୁ କୃଷ୍ଣ ଓ ରାଧାଙ୍କ ବେଶ ଥରେ ସଜାଯାଏ ଯାହା ଦେଖି ଖୁବ୍ ଆକର୍ଷଣ ଲାଗେ। ଅନେକ ସ୍ଥାନରେ ଶ୍ରୀକୃଷ୍ଣ ଜୀବନ ଓ ଲୀଳା ଉପରେ ଆଧାରିତ ନାଟକ ମଧ୍ୟ ପରିବେଷଣ ହୁଏ। ଜନ୍ମାଷ୍ଟମୀ ହେଉଛି ଭକ୍ତି ଆନନ୍ଦ ଓ ଆଧ୍ୟାତ୍ମିକାର ପର୍ବ। ଏହା ଲୋକମାନଙ୍କ ମନରେ ଭଲପାଇବା ସମ୍ଭାବନା ଓ ଧାର୍ମିକ ଚେତନାର ବିକାଶ କରେ। ତମେ ତାହଲେ କରନା ନାଇ ଜନ୍ମାଷ୍ଟମୀ ଓଷା।
ନା ଜନ୍ମାଷ୍ଟମୀ ମୁଁ କରିନି।
ମୁଁ କରେ ମୁଁ କରେ, ମୁଁ ଶିବରାତ୍ରି ଆଉ ଜନ୍ମାଷ୍ଟମୀ ଟା କରେ।
ନା ମୁଁ ଶିବରାତ୍ରି ଏବେ ଏଇ ବର୍ଷ ଆର ବର୍ଷ ଷ୍ଟାର୍ଟ କର୍ ଛି। ନା ଏଇ ବର୍ଷ ଏଇ ବର୍ଷ ବୋଧେ, ଏଇ ବର୍ଷ ଷ୍ଟାର୍ଟ କରିଛି। ଏ ବାକି ମୋର ସେମିତି କିଛି ନାହିଁ ଯେ ଏଇ ପର୍ବ, ମୁଁ ଷୋଳ ସୋମବାର ବି କରିଥିଲି। ତାପରେ ଗୋଟ୍ ଥର ଏଇ ଷୋଳ ସୋମବାର କରିଥିଲି। ଆଉ ବାକ୍ କି ଆମର କାର୍ତ୍ତିକ ମାସ ସୋମବାର ଚାଲିଛି ଆମର। ଆଉ ଶିବରାତ୍ରି ଗୋଟେ ଥର ଏଇ ବର୍ଷ ଏ ଫାଷ୍ଟ ହେଇଛି।
ହୁଁ -ହୁଁ।
ମୋର ଏମିତି କିଛି ନାହିଁ ଯେ ଏଇଟା ଆଜି ସୋମବାର ଆଜି ଗୁରୁବାର ଏମିତି କିଛି ନାହିଁ, ମୁଁ ଏମିତି କିଛି ପାଳେନି। ମୋର ସବୁ ସମାନ୍ ସବୁ ବାର ସବୁ ଦିନ ସବୁ ସମାନ ମୋର। ଅ-ଅ-ଅ ଅ ଜଗନ୍ ଜନ୍ମାଷ୍ଟମୀ ହଉଛି ଆମର ତ ମୁଁ କହିଲି ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ ନେଇଥିଲେ। ତେଣୁ ଏହାକୁ ଜନ୍ମାଷ୍ଟମୀ ବୋଲି କୁହାଯାଏ।
ହଁ।
ସେ ସମୟରେ କଂସ ନାମକ ରାଜା ଅତ୍ୟାଚାର କରୁଥିଲେ। କୃଷ୍ କୃଷ୍ଣ ଜନ୍ମ ନେଇ ତାଙ୍କୁ ନାଶ କରିଥିଲେ।
ହୁଁ। ତାପରେ।
ହାଲୋ।
ହଁ ହାଲୋ ଶୁଣୁଛି।
ହଁ ଶୁଭୁଛି ନା।
ହୁଁ -ହୁଁ ଶୁଭୁଛି।
ତ ମ ସେ ଶ୍ରୀକୃଷ୍ଣ ତାଙ୍କୁ ଜନ୍ମ ମାନେ ଜନ୍ମ ହେଲା ପରେ। ହଁ ଆମର କଂସକୁ ନାଶ କରିଥିଲେ। କୃଷ୍ଣ ଲୋକଙ୍କୁ ସତ୍ୟ, ଧର୍ମ ଓ ନୀତି ଶିଖାଇ ଶିଖାଇଥିଲେ। ସେ ଭଗବତୀ ଗୀତା ମାଧ୍ୟମରେ ଜୀବନ ଶିକ୍ଷା ଦେଇଥିଲେ। ତାଙ୍କ ଶୈଶବ ଲୀଳା ମଖନ୍ ଚୋରି ଆଉ ଦହିହାଣ୍ଡି। ସ୍ମରଣ କରାଯାଏ ଏହି ଖୁସି ଆଉ ଆନନ୍ଦର ପର୍ବ ଭଲ କାମ କରିବାକୁ ଶିକ୍ ଖାଏ ଖରା ଉପରେ ଭଲର ବିଜୟ ଦେଖାଏ ଭକ୍ତି ଓ ଶ୍ରଦ୍ଧା ବଢ଼ାଏ। ଭକ୍ତମାନେ ଉପବାସ କର। ରଖିଥାନ୍ତି ସେଇଦିନ ରାତି ବାରଟାରେ ଲର୍ଡ କ୍ରିଷ୍ଣ ଜନ୍ମ ଉତ୍ସବ ହେଇଥିଲେ। ଏଇଟା ତମେ କହିଲ। ମନ୍ଦିରରେ ଭଜନ କୀର୍ତ୍ତନ ହୁଏ। ଛୋଟ ଶ୍ରୀ ଛୋଟ କୃଷ୍ଣଙ୍କୁ ଝୁଲଣାରେ ର ଖି ପୂଜା କରାଯାଏ। ଆଉ ବାକି ଦହିହାଣ୍ଡି ବିଶେଷ କରି ମହାରାଷ୍ଟ୍ରରେ ଏହା ପ୍ରସିଦ୍ଧ।
ହୁଁ।
ମଟକି ମାନେ ଆମର ଯୋଉ ମାଟିର ଅ ଆସେ ହାଣ୍ଡି ଉପରେ ହଁ ଦ ସେଇଠି କିଛି ଦହି ଆଉ ମଖନ୍ ରଖିକିରି ଉଚ୍ଚରେ ଟଙ୍ଗାଯାଏ। ଯୁବକ ମାନେ ମିଶିକିରି ଏହାକୁ ଭାଙ୍ଗନ୍ତି, ଏହା ଶ୍ରୀ ଶ୍ରୀକୃଷ୍ଣ ଶୈଶବ ଲୀଳାକୁ ସ୍ମରଣ କରେ।
ହଁ।
ମୁଁ ନେକ୍ସଟ୍ କଲ୍ ରେ କହୁଛି ତମକୁ ଟାଇମ୍ ହେଇଗଲାଣି।